ହାଲୋ।
ହଁ ଭାଇ କୁହ।
ହଁ ଭାଇ କଁ କରୁଚ।
ବସିଥିଲି ଆଉ ।
ଆଉ ଖାଇବା ପିଇବା ସରିଲା। ହଁ ମୋର ବି ଜଷ୍ଟ୍ ଏବେ ଖାଇକି ଉଠିଲି।
ତମେ କଁ କରୁଚ କଁ।
ମୁଁ ମର ପଢ଼ା ପଢ଼ାପଢ଼ି ଚାଲିଛି ଆଉ।
ମୁଁ
କଁ କହିଲ।
ଏବେ ମାନେ କୋଉ ଜାଏ ପଡିଲଣି।
ଏ ପ୍ଲସ୍ ଥ୍ରୀ ଚାଲିଛି ସେକେଣ୍ଡ ଇୟର୍।
ହେଲା ଜଷ୍ଟ୍ ସେକେଣ୍ଡ ଇୟର।
ଅହଁ।
କୋଉ କଲେଜରେ ପଡୁଚ କି ମୋରୋ ବି ସେମ୍
ମୁଁ ରାମଜୀ ମହାବିଦ୍ୟାଳୟ ।
କଁ କହିଲ ୟୁନିଭର୍ସିଟି ଗଞ୍ଜାମ।
ଗଞ୍ଜାମ
ତମର କୋ ଆଡ଼େ ନୟାଗଡ଼ ପରା ଉଁହୁଁ। ତମର ସେପଟକୁ ହଁ ଜାଣିଛି ତମର ବୁଲିବାକୁ କଣ ଅଛି ସବୁ ପ୍ଲେସ
ଆମର ଗୋଟେ ଅଛି ରାମ ମନ୍ଦିର ଜାଣିଥିବ।
ହଁ ହଁ।
ବୈଷ୍ଣବୀ ଦେବୀ।
ହଁ।
ତାପରେ ଅଛି ଅଛି ତିନି ଚାରିଟା ଏମିତି ଅଛି। ତାପରେ ଲଡୁ ବାବା ଅଛନ୍ତି।
ହୁଁ ହୁଁ।
ତାପରେ ଯଦି ଦେଖିବ ହୁଁ।
ନାଇଁ କେବେ ଗଞ୍ଜାମ ଆଡେ ଆସିଚ ନା କଣ ତମେ?
ତମ ଆଡେ ହଁ ଦେଖିବା କେତେବେଳେ ଗଲେ କଲ୍ କରିବା ଆଉ।
ନାଇଁ ତମେ ଆସଚ ଆସିନ କି କେବେ?
ଯାଇଚି ନା।
ଆଚ୍ଛା ଆଛା କୋଉଠି ବରଂପୁର ଆସିଚ?
ହଁ ଯାଇଥିଲି। ଏ ହଁ ଯେ ଯାଇଥିଲି ବା ହେଲାଣି ଚାରି ପାଞ୍ଚ ବର୍ଷ। ଏବେ ଆଉ ଯାଇନି। ଆ ତମ ଆଡେ କଣ ଜାଗା ଅଛି?
ଆମର ଏପଟେ ଅଛି ତମେ ତ ବୁଲାବୁଲି କରୁଥିବ ଏପଟେ ଆମର ଯୋଉ ମୁଁ ଯୋଉଠି ରହୁଚି ଏଇଠି ଆମର ଉଜଳେଶ ଉଜଳେଶ୍ଵର ମନ୍ଦିର ବୋଲି ଗୋଟେ ଇଏ ଟି ଫ୍ରି ଅ ଫ୍ରି ଅଛି। ସେକେଣ୍ଡ ରେ ଅଛି ଆମର ଅ ଘୋଡ଼ାହାଡ ଡ୍ୟାମ୍ ବୋଲି ସେ ପାଖରେ। ଏମିତି ସବୁ ବୁଲିବା ଜାଗା ଅଛି ଆଉ। ଆଉ କଣ ଖାଇଲ? ହାଲୋ।
ଫାସ୍ କଣ?
ହାଲୋ।
ହାଲୋ।
ହଁ ଭାଇ କଣ ଖାଇଲ?
ମୁଁ ଖାଇଥିଲି କି ଭାତ
ଆଚ୍ଛା ଆଚ୍ଛା। ହଁ ହଁ ହଁ।
ମୁଁ କହିଲି ତମ ଏରିଆରେ ସବୁଠୁ ଫେମସ୍ କଣ?
ଆମର ଏପଟେ ଫେମସ୍ ହଉଚି କଣ ଖାଇବା ପାଇଁ ନା ବୁଲିବା ପାଇଁ କହୁଚ?
ଖାଇବା ବୁଲିବା ସବୁ।
ଖାଇବା ପାଇଁ ତ ବରମ୍ପୁର ର ସ୍ପେସିଆଲ୍ ଜାଣିଥିବ ତମେ ଇଏ ଆମର ସେ କଣ ଯେ ଉଁ ପୁରୀ ଉପମା ସେକେଣ୍ଡରେ ବୁଲିବାକୁ ବୁଲିବା ପାଇଁ ଅଛି ବାଳକୁଆଁରୀ ହେଲେ ଘୋଡ଼ାହାଡ ଡେମ। ଆଉ ତପ୍ତପାଣି ଏମତି ସବୁ ଅଛି ଜାଗା ଯାକ ଆଉ
ଓ ହୋ। କଣ ଯାତ୍ରା ଫାତ୍ରା କଣ ହୁଏ ତମ ଆଡେ ପର୍ବ?
ଆମର ଏପଟେ ଯାତ୍ରା କଣ ଯାତ୍ରା ତ ବରମ୍ପୁର ଠାକୁରାଣୀ ଯାତ୍ରା ଫେମସ୍ ବେଶୀ।
ହଁ।
ଜାଣିଥିବ। ଆଉ ଏମିତି ଆକା ତମର ସେପଟେ କଣ ସବୁ?
ଏପଟେ ସେମିତି ଆଉ ଦଶହର ଟା ଫେମସ୍ ଟିକେ ଆଉ।
ଆଚ୍ଛା ଆଚ୍ଛା ତମର ସେପଟେ ଦଶହରା ବେଶୀ କି ଧୁମ୍ ଧାମ୍ ରେ ପାଳନ କରାଯାଉଥିବ।
ହଁ ଦଶହରା ଲଙ୍କା ପୋଡି ଆମ ହଁ ଆମ ଡିଷ୍ଟ୍ରିକ୍ଟରେ ଯାଉଚି ଦଶପଲ୍ଲା ଯୋଉ ଜାଣିଥିବ ଦଶପଲ୍ଲା ଲଙ୍କା ପୋଡି
ହଁ ହଁ।
ସେଇଟା ଫେମସ୍ ଓଡିଶା
ପ୍ରସିଦ୍ଧ ଆଚ୍ଛା ଆଚ୍ଛା। ହଁ ଛେନାପୋଡ଼ ତ ମତେ ଖାଇବାକୁ ବି ଭଲ ଲାଗୁଚି।
ସେଇଟା ତ ସମସ୍ତଙ୍କୁ ପ୍ରାୟ
ହୁଁ। ସେମିତିଆ ଇଏ ଆଗ ଆଉ।
ହୁଁ। ଆଉ କଣ ଘରେ ସବୁ ଠିକ ରହି
ହଁଁ ସବୁ ଭଲ ଅଛି ତମ ଘରେ?
ଆମ ମୋର ବି ସେମ ମୁଁ କହିଲି ଘରେ କିଏ କିଏ ରହୁଛନ୍ତି କିଏ?
ଘରେ ବାବା, ମାମା, ମୁଁ, ମାଆ, ଆଉ ଭାଇ।
ହୁଁ। ତମ ଟୁନଥରେ କେତେ ରେଜଲ୍ଟ ଥିଲା?
କଣ କହିଲ?
ମୁଁ କହିଲି ତମ ଟେନଥରେ କେତେ ରେଜଲ୍ଟ ଥିଲା?
ମୋର ଟେନ୍ଥରେ ଥିଲା ଆ ସେଭେଣ୍ଟି ସିକ୍ସ ପର୍ସେଣ୍ଟ ଚାରଶ ଅନଷଠି ଆଇଥିଲା ତମର? ଆଛା ଆଛା। ହଁ ହଁ ଆ ତ ଇଏ ପ୍ଲସ ଟୁରେ କେତେ ଥିଲା? କେତେ? ସରଭେଣ୍ଟ ଫାଇପ୍। ହଁ ତ ତମର ଠିକ ଥିଲା ସେଭଣ୍ଟେ ନା ମୋର ତ ସିକ୍ସଟି ସେଭନ ଥିଲା। କଣ ସାଇନ୍ସ ନେଇଥିଲ ନା ଆଟସ୍ ନେଇଥିଲ?
ନା ନା ଆଟସ୍।
ଓହୋ।
ହୁଁ।
ମୋର ଇଏ ସାଇନ୍ସ ଥିଲା ତ।
ସାଇନ୍ସ ଥିଲା ତ ତାହେଲେ ଆଉ
ହଁ। ହେଲେ ଏବେ କୋଉ ଅନର୍ସ କରୁଚ ପ-ପଲିଟିକ୍ସ ନା କଣ ଅଛି ପରା ତମର କଣ ପଲିଟିକାଲ ସାଇନ୍ସ ବୋଧେ ହଁ।
ହଁ।
ହଁ। ଏ ତମର ଆ ସେକଣ୍ଡ ଇଅର ତମର ସପଟେ ତିନି ବର୍ଷ ନା ଚାରି ବର୍ଷ ହୋଉଚି?
ଆମର ବର୍ତ୍ତମାନ
ତିନି ଅଛି ନା କେତେ କିନ୍ ଜାଗା ଚାରି ଅଛି।
ଇଆଡେ କୋହୁଛନ୍ତି କିନ୍ତୁ ସେଇଟା।
ହଁ ତମେ ଚାରି ବର୍ଷ ବି କରିପାର ବୋଲି କୋହୁଥିଲେ
ସେଟା ହେଇ
ହେଇପାରେ କିନ୍ତୁ ଲାଗୁହେରା ତାପରେ ତମେ ନାଇଁ ଚାରି ବର୍ଷ କରିପାରିବ ତମ ଇଚ୍ଛା ରହିଲା ସେଟା ତମେ ଯଦି ଚାରି ବର୍ଷ କରିବ ବୋଲି ତମ ପିଜି ଅ ଇଏଟା କେତେ ବର୍ଷ ତାନେ ବର୍ଷେ କଟିବ। ଆଉ ପ୍ଲସ ଥ୍ରୀ ତିନି ବର୍ଷ କରିବ ଯଦି ପି ତାପରେ ପିଜି କରିବ ହେଲେ ତାର ଯଦି ଇଏ ଅଛି ଆଉ ପୁରୀ ପୁରୀଆଡେ ବୁଲିବାକୁ କଣ ପ୍ଲାନିଂ ଅଛି ନା କଣ?
ପୁରୀ
ହଁ ରଥଯାତ୍ରାକୁ?
ହଁ ଦେଖିବା ରଥଯାତ୍ରାକୁ ଯିବା।
ଆହଁ।
ହ
କୋଉଠିକି କୋଉଠିକି ବୁଲିବାକୁ ଯାଇଛ ଓଡିଶା?
ଓଡିଶାର ମୁଁ ସେମତି ବେଶୀ ବୁଲାବୁଲି କରେନି। ଏବେ ରିଶେଣ୍ଟ ଯାଇଥିଲୁ କୋରାପୁଟ ଯାଇଥିଲୁ।
କୋରାପୁଟ ଅଚ୍ଛା, ଆଚ୍ଛା।
ହଁ କୋରାପୁଟ ଯାଇଥିଲୁ। ତାପରେ ଯାଇଥିଲୁ ମୁଁ ଢେଙ୍କାନାଳରେ ଅଛି।
ଆଚ୍ଛା, ଆଚ୍ଛା କୋରାପୁଟ ତ ଭଲ ଜାଗା ଟା ଏଇ ଗୋଟେ।
ହଁ ଦେଓମାଳି ହେକା ଅଛି।
ଦେଅମାଳି ଅଛି, ତାପରେ ସେଠି କଣ କନ୍ ଥାମଲାଇ ନା କଣ କଣ ତାଲମଲାଇ ନା କଣ ଅଛି ପରା?
ହୁଁ।
ଯୋଉ ଗୋଟେ ଇଏ ଉଁ, ଥାଲମଲାଇ ନା କଣ ଏମତି ଗୋଟେ ସମଥିଙ୍ଗ ଅଛି କଣ?
ମା ତାରିଣୀ।
ଓହୋ, ତାପରେ କୋରାପୁଟ ଗୁପ୍ତେଶ୍ୱର ଏଇ ଯାଇଥିବ ପରା ବୁଲିବାକୁ।
ହଁ ଗୁପ୍ତେଶ୍ୱର ବି ଯାଇଛୁ। ପ୍ଲେସ୍ ଟା ଭଲ ଯେ।
ହଁ ଖାଲି ଦେଓମାଳି ରେ କେ ଦେଓମାଳିରେ କ୍ୟାମ୍ପିଂ କରିକି ରହିଲ ନା କଣ?
ନା ନା ଆମେ ଯାଇଥିଲୁ ଗାଡି ନେଇକି ଯାଇଥିଲୁ ନା। ଗାଡିରେ ରହିଗଲୁ ଆଉ।
ନା ଆଚ୍ଛା, ଆଚ୍ଛା।
ବସ୍ ରେ ଆମେ ଯାଇଥିଲୁ ଷ୍ଟଡି ଟୁର୍ ରେ ସବୁ ସାଙ୍ଗମାନେ।
ହଁ, ହଁ ତୋମର ସେଇଠୁ କୋରାପୁଟ କେତେ ହବ?
ଆମର ଏଠୁ ଯାହା ହେଲେ ବି ଆଭରେଜ୍ ଶହେ ସତୁରି, ଦୁଇଶହ ପରେ ହବ।
ଓ ବୋଲେ ପାଖ ଆଖ ନାହିଁ।
ହୁଁ, ସେମିତି ଆଉ। ତିନ ଶହ ପାଖା ପାଖି ହେଇଯିବ।
ଏ ତିନିଶହ ପାଖାପାଖି ଗଲାବେଳୁ, ଆମର ଏଠୁ ବେଶୀ ପଡ ଯାଉଛି କୋରାପୁଟ। ତିନ ଶହ ହେଲେ ପାଖ ଆଖ ତୋମକୁ ନାହିଁ।
ତୋମର କେତେ ଛଅ ସାତ ଶହ ପଡିଯାଉଛି?
ଆମର ଅଧିକ ହଉଥୁବ, ଗଞ୍ଜାମରୁ କୋରାପୁଟ ଗଲାବେଳୁ ସାତଶହ ଆଠଶହ କିଲୋମିଟର ହଉଥୁବ ବୋଧେ।
ବସ୍ ରେ ଯିବୁ ବୋଲେ ଦିନେ ଦେଢ ଦିନ ଲାଗ ଯିବ।
ହଁ ଲାଗିଯିବ। ମୋର ଗୋଟେ ସାଙ୍ଗ ଟି ଏମତି ଯାଇକି ଆଇଛି ଯେ ମୁଁ ଯିବି ବୋଲି ପ୍ଲାର ଭାବୁଛି। ଦେଖିଆ କେବେ ଯିବା। ଗଲେ ଇଏ ଟାଇମ୍ ରେ ଆ, ଗଲେ ହବ, ଏ ଟାଇମ୍ ରେ ଗଲେ ହବ ଆକା? ଶୀତ ଦିନ ତ ଗଲେ ବହୁତ ଥଣ୍ଡା ଲାଗୁଥିବ ବୋଧେ।
ଥଣ୍ଡା ତ ଲାଗୁଥୁବ, କିନ୍ତୁ ତ ଶୀତ ଦିନେ ଗଲେ ହିଁ ମଜା ନା ଆଉ ଦେଓମାଳି ଚଢିବ। ଶୀତ ଦିନେ ନା ଆଉ, ଏ ଖରା ଦିନେ ଯିବକି?
ନାଇଁ ଦେଓମାଳି ଏବେ ମନସୁନ୍ ରେ ଗଲେ ଭଲ ଲାଗିବ ନା ବର୍ଷା ଦିନେ। ଲ- ନହେଲେ ତ
ହଁ।
ସେପ୍ଟେମ୍ବର ଅକ୍ଟୋବର ଏମିତିଆ ଗଲେ ହବ।
ହୁଁ। ହଉ ଆ, ଆଉ କଣ ସାଙ୍ଗସାଥୀ ତୋମ ଗାଁରେ କଣ ଖେଳା ବୁଲ କରୁଚ କହ?
ଅଁ, କ୍ରିକେଟ୍ ଆ, ଖେଳିବାକୁ ପଳଉଛୁ ଉପରଓଳି।
କ୍ରିକେଟ୍ ତୋମ ଗାଁ ରେ ଟୁଣ୍ଣାମେଣ୍ଟ ହେକା ହଉଚି ନା ନାହିଁ?
ଟୁର୍ଣ୍ଣାମେଣ୍ଟ ନା ହଁ ହଉଚି ଟୁର୍ଣ୍ଣାମେଣ୍ଟ।
ହୁଏନା?
ତୋମେ ଖେଳୁଛ ନା ନାହିଁ?
ହଁ ମୁଁ ଖେଳେ, ବଟ୍ ଏ ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ ଏ ସବୁ ପସନ୍ଦ ନୁହଁ, ତ ସେମିତି ଆଉ। ଜଷ୍ଟ ଏମତି ଏନଜୟ ପାଇଁ ଖେଳି ଦିଏ।
ହଁ।
ଉଁ ହୁଁ।
ଆମର ତ ଏବେ ରବିବାର ଦିନ ହୋଇ ଥିଲା ଆଉଥରେ ରବିବାର ଦିନ ଗୁଡ଼େ ହେବ ଟୁର୍ଣ୍ଣାମେଣ୍ଟ ଗୁଡ଼େ।
ପ୍ରାଇଜ କେତେ କଣ ରଖୁଛ?
ହେଲା ଫାଷ୍ଟ ୱି ୱିନର କୁ ଥିଲା ଛଅ ହଜାର ଆଉ ଯିଏ ରନର କୁ ଥିଲା ଚାରି ହଜାର।
ଆମ ଗାଁରେ ଏବେ କରିଥିଲେ ଗୋଟେ ୱିନର କୁ ଥିଲା କୋଡ଼ିଏ ହଜାର ହୋଉ ରନର କୁ ଥିଲା ଦଶ ହଜାରେ।
ହଁ ସେମିତି ଦିଆହେଲା। ଆଉ ତାହେଲେ କଲେଜ ଆଡ଼େ ଯାଉଛ ନା ନାଇଁ? ହାଲୋ।
ହାଲୋ।
ହାଲୋ।
ହଁ।
ମୁଁ କହିଲି କଣ ଇନକମ୍ କେମିତି କଣ କରୁଛ ନା କଣ?
ଇନକମ୍ ନାଇଁ ଇନକମ୍ ସେତେ ନାଇଁ।
ହୁଁ?
କଣ କହିଲ?
ମୁଁ କହିଲି ଇନ୍ କମ କେମିତି କଣ ତମର ଚାଲିଛି?
ଇନକମ୍ କଣ ଇନକମ୍ ନାଇଁ ଗାଁ ଥାଉଛି ଦେଖିବା। କଣ କୁଆଡ଼େ ପାର୍ଟ ଟାଇମ୍ ତ ଭଲ ମିଳିନି। ମିଳିଲେ ଦେଖିବା ଆଉ।
ଚାଲୁ ଆଉ ବ୍ୟାକଅପ୍ ପ୍ଲାନ୍ କରୁଥିଲେ ଡ୍ରିମ୍ କଣ?
ଆ ଏମିତିଆ ତ ତମର କେମିତି?
ମୋର କଣ ମୋର ବି ତ ଚାଲିଛି ପଢ଼ା ସେମିତି କିଛି ଭାବିନି।
ଆ ହା। ହ ହଉ ହଉ ରଖୁଛି ଭାଇ।
ହଁ।